ହ୍ୟାଲୋ।
ହଁ ସାର୍ ମାନେ ମୁଁ ମୁଁ ଭାବିନି ଯେ ଗୋଟେ ଶାଢୀ ପାଖନି ବାକି? ମୁଁ ଶୁଣି ପାରିଥିନି ଯେ ଆପଣ କଣ ହୋଲସେଲ ଶାଢୀ ମାନେ ଦିଅନ୍ତି? ଏହା ମାନେ ଟିକେ କ ପଇସା କରିକି ବି ତ ମୁଁ ଫାଷ୍ଟ ଟାଇମ ସେ ଏଇ ଶାଢୀ ବେପାରରୁ ଆସୁଛି। ତ ମୁଁ ବେଶୀ ଜାଣି ନାହିଁ କେଉ ଶାଢୀ ନେଲେ କଣ କେରକ? ଆଉ ଦାମ ବି କେତେ? ଆଉ ବାକି ଖାଲି ଶୁଣିଛି। ମାନେ ସେ କମ୍ ଦାମ ରେ ଦିଅନ୍ତି। ଆଉ କେରକ କିଶ ରହିବ। କେରକ ନାହିଁ ତ ଆପଣ ଠାରୁ ଟିକେ ବୁଜିିଥାନ୍ତି।
ଆଜ୍ଞା ନିହାତି। ମୁଁ ତ କହୁଛି ଏଇଟା କୋଲକତା ରୁ ଆଉ ମୁଁ କହୁଛି। କୋଲକତାର ଆପଣ ଆମ ଆମର ଅଛି ଫ୍ୟାକ୍ଟ୍ରିଅଛି ଶାଢୀ ଫ୍ୟାକ୍ଟ୍ରି। ଆମର ଏଟି ହୋଲସେଲ ରେ ଦିଆହୁଏ। କିନ୍ତୁ ଆପଣଙ୍କୁ ଆ-ଆପଣ ଛୋଟ ଦୋକାନ କରିବେ ଭାବୁଛନ୍ତି? ବଡ ଦୋକାନ, କାହିଁକନା ଆମେ ଶାଢୀଯେ ଦବୁ, ହୋଲସେଲରେ ଦବୁ, ବଡ ବଡକା ପ୍ୟାକେଟ ଏକାରେ ଯିବ। ଗୋଟେ ପ୍ୟାକେଟ ରେ ଥିବ ପାଆଶହ ହଜାରଟା ଶାଢ଼ୀ। ସେ ଅନୁସାରେ ଆପଣ ଦେଖୁନ, କେତେ ନେବେ?
ଆଜ୍ଞା। ମୁଁ ତ ଗୋଟେ ମାନେ ଛୁଟିଆ ଆରମ୍ଭ କରିବାକୁ ଚାହୁଁଛି। କାହିଁକିନା ମୋ ପାଖରେ ଏତେ ପଇସା ନାଇଁ, ଯେ ମୁଁ ଗୋଟେ ବଡ ଦୋକାନ କରିମି। ଯଦି ଆଗକୁ ହେଲା, ତ ସେ ପଇସାରେ ମୁଁ ବଡ ଦୋକାନ କରିବି। ପାରିମି, ବାକି ଏବେ ତ ଗୋଟେ ଛୋଟିଆ ଦୋକାନ ହିଁ କରିବି।
ହଁ, ଦେଖନ୍ତୁ ଆପଣ କହୁଛନ୍ତି ଛୋଟ ଦୋକାନ ଠିକ ଅଛି କିନ୍ତୁ ଆପଣ ଯ କହୁଛନ୍ତି, ଶାଢୀ ଆମର ଯେ ଭାଙ୍ଗିକି ଦେବା, ଆପଣଙ୍କୁ ନେଇ ନେଇକା ଗୋଟେ ସେଟ୍ ନେଇତେ ହବ।
ଆଜ୍ଞା।
ସେଟ ନନେଲେ ଆମ କମ୍ପାନୀରେ ଖୁଚୁରା ବିକିରି ହୁଏନି। କିନ୍ତୁ, ଯଦି ଆପଣ କହୁଛନ୍ତି ଖୁଚୁ ଖୁଚୁରା ନେବେ ମେ ବାହାରେ ଆମର ଗୋଟେ ସାଇଟ ବିଜନେସ ଅଛି। ସେଠାରୁ ଆପଣଙ୍କୁ ଆମେ କମ୍ପାନୀରୁୁ ଆଣୁଛେ, ଯେଗା ସବୁ କିଛି ଶାଢୀ ଆମେ ଆଣେ। ସେ କମ କମ ସେୟା ବହୁତ୍ କମ ରେଟରୁ ଆମେ ଦେଇ ଦଉଛୁ। ସେଇଟା ଯଦି ଆପଣ କହିବେ ତାହେଲେ ତା ବିଷୟରେ କିଛି କଥା ହେବି।
ଆପଣ ଯେ କହିଲେ ଯେ ମାନେ କମ୍ପାନୀରୁୁ ଗୋଟେ ଅଲଗା ଇଏରୁ ଆସ ମାନେ କମ୍ପାନୀରୁୁ ଗୋଟେ ଅଲଗା ଇରେ ବିକ୍ରି ହୁଏ ଆପଣ ସେଇଟା କମ ଦାମରେ ଦିଅନ୍ତେ ମାନେ ସେଇଟା କଣେ ଶାଢୀଆ ଟିକେ ଡ୍ୟାମେଜ ହେଇଯାଇ ଥାଏ ନା ଖରାପ ହେଇଯାଇ ତା ପାଇଁ ଆପଣ କମ ତାନ ଦେବି ନା କଣ ନା ଖାଲି ଖାଲି ନା ଭୋଲ ମାଲ ଆପଣ କ ମ ତା ଦହୁଛନ୍ତି ସେଇଠି କଣ?
ନା ନା ଆପଣଙ୍କୁ ମୁଁ ଯାହା କହୁଛି ଠିକ ଆପଣ ସେ ସବୁ ଶାଢୀଆ ସବୁ ଭଲ ଅଛି। ଯେ ଜିନିଷ ଆପଣଙ୍କୁ ମୁଁ ଦେମି ସେ ଜିନିଷ ସବୁ ଭଲ ଏଲା ସେଗା ମାନେ ଯଦି ଆପଣଙ୍କର କପାନୀରେ ମ କେତେ ପଚାଶା ଶାଢ଼ୀ ବୁଝିଲେ ସିକ୍ସ ସେଥିରୁ ଆମର କମ୍ପାନୀର ଯେ କର୍ମଚାରୀ ଅଛନ ସେମାନେ ଦିଟା ଶାଢୀ ରଖି ଦିଅନ୍ତ ମାନେ ଦେଖାନ୍ତିନି ଯେଏତିକି ଶାଢୀ ପ୍ରିଣ୍ଟ ହେଇଛି ବୁଝିଲେ?
ଅ-ଆଜ୍ଞା।
ଆଜ୍ଞା ଯେହେତୁ ଆପଣ ବାହାରକୁ କହୁଛନ୍ ଆମେ ସେଥି ପାଇଁ ବିକି ପାରିବା ଆପଣଙ୍କୁ ଆମେ ଏଠି ଲୋ ମାର୍କେଟ ସେ ଶାଢ଼ୀ ଆମ ପାଖରୁ ଅଲଗା ଲୋକ ବି ଆସନ ମାନେ ବାହାରୁ ସବୁ ନେଇ ଯାଆନ ବୁଝିଲେ ନା? ଆଉ ସେ ଶାଢୀ ଟା ପୁରା ନୂଆ ଶାଢୀ ଯା ଏ ଶାଢୀ ଟା ଆଉ ସେଟା ଆପଣ ଯଦି ସେ ଶାଢୀ ନେବେ ଦିଶହ ଟଙ୍କା। ନୂଆ ଶାଢୀ ଏ ଶାଢୀ ଆମେ। ବୁ ଆପଣଙ୍କୁ ଶହେ ଅଶୀ ଟଙ୍କା କୋଡିଏ ଟଙ୍କା ଆମକୁ କାଟିକି ଦେବେ ଆଉ ଏ ଶାଢ଼ୀର କିଛି ବିଲ ହବନି। ଆପଣ ଯେ ଗମେଣ୍ଟ କୁ ବିଲ ଦଖଉଥିଲେ ଏତିକି ବିଲ ଗୋଟେ ପ୍ରୋବ୍ଲେମ ଏସବୁ ଶାଢୀର କିଛି ବିଲ୍ ହବନି ଆଉ ଏସବୁ ଶାଢୀ ଯେ ଆପଣ ନେବେ ସେଟା ଆପଣଙ୍କ ରି ନାଇ ଏଟା ଧରା ପଡିିନି ଆପଣଙ୍କ ଉପରେ କାରଦଣ୍ଡ ହେଇପାରେ ଆମର ଏଟାର କିଛି ବୁଝିପାରିନି ଆମକୁ ଆପଣ ପେମେଣ୍ଟା ଆପଣ ଦେବେ ପଇସାଟା ଦେବେ ଆମେ ଆପଣଙ୍କୁ ଜିନିଷ ଟା ଦେଇଦବୁ ବୁଝିପାରିଲେ?
ଆଜ୍ଞା ଆଜ୍ଞା ସେଟା ଆପଣ ଚିନ୍ତା କରନ୍ତୁନି ଖାଲି କୁହନ୍ତୁ ଯଦି ମୁଁ ମାନେ ଆପଣ ଯ କହିଲେ ଟିକେ ରିକ୍ସ ଅଛି ତ ମୁଁ ରିକ୍ସ ଯଦି ନ ନେଇକି ଆପଣଙ୍କର ମାନେ ଫେ ସେଥିରୁ ହିଁ କିଣିବି ଆପଣ ଯ କହିଲେ ସେଟ ତାଲେ ସେଟଟା କେତେ ପଡିଯିବ ଆଉ ସେଟ କେ କେତେ ଶାଢ଼ୀ ଥାଏ?
ଆ କୁହନ୍ତୁ ସେଟରୁ ଦିଟା ଶାଢ଼ୀ ଆସେ ଗୋଟେ ସେଟରେ ପାଆଶହଟା ଶାଢୀ ଥିବ। ଆଉ ଗୋଟେ ସେଟ ରେ ଆଠଶହ ଟା ାଡିଥିବ ଆଠଶହ। ତାହେଲେ ଯଦିେ ଆସ ବାଲା ନେଉଛ ପାଞ୍ଚଶହ ବାଲା ଆପଣଙ୍କର କ୍ୟାଟାଗୋରୀ ତିନିଟା ନା ଚାରିଟା କ୍ୟାଟାଗୋରୀ ଅଛି? ଯଦି ଆପଣ ହଲମାର୍କ ଛାଡି ନଉଛନ୍ ସେଟା ମାର୍କେଟରେ ବିକ୍ରି ହଉଛି ଦିଶହୁ ତିନିଶହ ଭିତରେ ସେ ଶାଢ଼ୀ ଆପଣଙ୍କୁ ପାଞ୍ଚଶହ ଟାକୁ ପଡିବ ଶହେ ଟଙ୍କା ଲେଖାଏ ପିସ ପଡିବ?
ହୁଁ?
ଆପଣ ସେଇା ମାର୍କେଟରେ ଦିଶହ ର ଅେଇଶହତିନିଶହ ଏଇରେଟରେ ବିକ୍ରି ହଉଛି ଆଣଙ୍କୁ ଶହ ଟଙ୍କା ଲାଖ ପଡିବ? ଆଉ ସେଟା। ଟିକେ ପ୍ରିମିୟ ସେଟା ହଉଛି ଆପଣଙ୍କୁ ପେଇ ଦୁଇଶହ ଟଙ୍କା ସେଟା ମାର୍କେଟରେ ବିକି ଯାଉଛି ସାଢେ ତିନିଶହ ରୁ ଚାରିହ ଟଙ୍କା ବିକ୍ରି ହଉଛି ମାନେଟା ଆପଣଙ୍କୁ ଦିଶହ ଟଙ୍କା ଲେଖା ପଡିବ? ଆଉ ଗୋଟେ ଆମର ପ୍ରିମିୟମ ଜାଗା ଅଛି ବାଣ୍ଡିଲ ସେଟା ଆସେ? ବସ ଟା ଦଶଟା ବାନ୍ଧ ହେକି ସେଟା ହଉଛି ପ୍ରିମିୟମ ଶାଢୀ ଆମର ସେଇଟା ଆପଣଙ୍କୁ ଗୋଟେ ପଡିବ? ସାତଶହ ରୁ ଆଠଶହ ଟଙ୍କା ପଡିବ ସେ ଶାଢୀ ଆଉ ସେ ଶାଢୀ ମାର୍କେଟରେ ବିକିରି ହଉଛି ଦୁଇରୁ ଅଢେଇ ଟା? ବୁଝିପାରିଲି?
ଆଜଂ୍ଞା
ଆଉ ସେଇ ଅନୁସାରେ ଆପଣ କମ୍ପାନୀ କୁ ଆସୁନ ଯଦି କାନ ଆପଣ ଦେଖନ୍ତୁ ମୁଁ କହୁଛି ଆପଣ କମ୍ପାନୀରେ ବି ଜିନିଷ ନୁହଁ ବୁଝିଲେ କମ୍ପାନୀରୁ ଜିନିଷ ନେଲା ଭିତରେ ବି ଆପଣ ଯଦି କମ୍ପାନୀରୁ ଯଦି ଆପଣ ନେଲେ ପଚାଶ ଟା ମାନେ ଗୋଟେ ସେଟ ନେଲେ ପାସଂଟା ପାସଂଟା ନଲେ ତାହାରି ଭିନ୍ତିରେ ଆପଣ ଯଦି ଚାହିଁବେ ତାନେ ଆମର ଯେ ଇଏ ସାଇଡ୍ ବିଜନେସ ଅଛ ଏଟା। ଏୟାହ ଶାଢ଼ୀ ବି ଯେ ଅଛେ ଆପଣଙ୍କର ଏଟା ହଉଛି। ଆମର ଯେଟା ଆମର ଯେଟା କମ୍ପାନୀରୁ ଆମେ ଅଲଗା ରଖୁଛୁ। ଏକ୍ସଟ୍ରା ଆମର ଅଧିକା ଇନକମ୍ ପାଇଁ ଏଟା ଆମର ଅଲଗା ରଖୁଛୁ। ଏଟା ଆପଣଙ୍କୁ ଆମେ କମ ରେଟରେ ଦବା ୟାରି ସାଙ୍ଗରେ ଆପଣ ନେଇ ଆସିବେ। ଆଉ ଧରା ବି ପଡ଼ିନା ମୁଁ ବିି ଅସୁବିଧା ହବନି କି ଯେହେତୁ ଆପଣଙ୍କ ପାଖର କମ୍ପାନୀର ବିଲ୍ ଥିବ ଏବଂ ଶାଢୀ ଆଣି। ଯେ ଏବେ ଏତକୀ ଅଛି ଆଉ ଏ ଶାଢ଼ୀ ଆଣିଲେ ବି ଆପଣଙ୍କୁ କିଛି ପ୍ରୋବ୍ଲେମ୍ ହବ ନାହିଁ।
ହୁଁ ଆଜ୍ଞା ମୁଁ ବି ଭାବୁଛି ଯେ। ମାନେ କମ୍ ଫକ୍ଟ୍ରିରୁୁ ବି ଆଣନି ଶାଢୀ ଆଉ ଉମ ମ ଦେଖ୍ ତିକେ ଯେତିକି ହେଇପାରିବ ମୁଁ ପାଞ୍ଚଶହ ଗଲା କରେ ଅନେଇବି କାତକା ଶହେ ବାଲା କାତରା ନେମି ମୁଁ ବି ଫେକ୍ଟିରୁୁ ଦେଖିକି ଆଣିବି ଆଉ କିଛି ଦିନ ବିକିଲା ପରେ କିଛି ପଇସା ହେଲା ପରେ ତାପରେ ଯଦି ଦେଖିବା ସାଇଡ ବିଜନେସ ରୁ ଆଣିବା ପାଇଁ ମୁଁ ଚେଷ୍ଟା ଟା ଅଦିମ
ଠିକ ଅଛି ଆପଣ ଯାହା କହୁଛନ୍ତି ଠିକ ଆପଣ ଯେହେତୁ ନୂଆ ଦୋକାନ କରିଛ। ଆପଣ ଏଇଛୁଆ ଫାଷ୍ଟ ପାର୍ଟ ଆପଣ ଏବେ ସବୁ ଡରୁଛନ୍ ମୁଁ ବୁଝିପାରୁି ଆର କରିଛନ୍ତି ଆପଣ ଦୌଛନ୍ତି। ଯେହେତୁ କଣ ଭବତେ-ତେ ଭାପୁଟିଗଲି ଯେହେତୁ ପୋଲିସ୍ ପୋଲିସ୍ ଆଉ ଧରା ପଡିବାନେ ଫାଇନ ବି ହେଇଯାଇପାରେ। ମୁଁ ଜାଣିପାରୁଛି ଆପଣଙ୍କ କଥାରେ ହଁ ସେଥିପାଇଁ ଆପଣ ଡରି ଯାଉଛନ୍ତି। ମୁଁ ବୁଝିଛି ଆପଣ କମ୍ପାନୀରୁୁ ନିହାତି ନଉ କମ୍ପାନିିରୁ ନେଲା ପରେ ଆପଣ ବେପାର ଟା ଫାଷ୍ଟ ଆପଣଙ୍କ ଗ୍ରୋଥ କରୁନ୍ ବଢାନ୍ତୁ। ଯେତେ ଆପଣ କଷ୍ଟମର ସାଙ୍ଗରେ ଏ ମାନେ ଭଲ ରିଲେସନ ରଖିବେ ସେତେ ଆପଣ ଦୋକାନକୁ କଷ୍ଟମର ଆସିବେ। ସେଟା ହଉଛି ବେପାରର ଫାଷ୍ଟ ନିୟମ ଆପଣ ନିହାତି ଭାବରେ ପ୍ରଥମେ ଯେହେତୁ କରିଛନ୍ ଆକୁ ଆଗକୁ ଦୁର୍ଗା ପୂଜା ଆସୁଅଛି। ସେ ତା ସେଇ ଟାଇମରେ ଶାଢୀର ମାର୍କେଟ ଭଲ ଡିମାଣ୍ଡ ରୁ ଆପଣ ଯେହେତୁ ଦି ତିନି ମାସ ଆଗୁଆ ଆମ ସାଙ୍ଗରେ କଣ୍ଟାକ୍ଟ କରିଛନ୍। ଆଉ ସେତେବେଳେ ମାର୍କେଟ ରେ ଶାଢ଼ୀ ରେଟ୍ ବି ବଢି ଯାଇପାରେ। ତ ଆପଣ ଯଦି ଏଛୁଙ୍କା ପଇସା ଟା ଇନଭେଷ୍ଟ କରିବେ ସେତେବେଳେ ମୋର ଆସ ଶା ଆପଣ ଭଲ ପଇସା ଇନକମ୍ କରିପାରିବେ।
ଆଜ୍ଞା ଆଉ ମୁଁ ଭାବୁଥିନି ଯେ ମାନେ ପାଞ୍ଚ ହଜାର ଟା ଅଛି ତ କେତେଟା ସେଟ ନେମି ଆଉ ତାର ପଇସା କେତେ ପଡିଯିବ।
ଦେଖନ୍ତ ଆପଣ ଗୋଟେ ସେଟରେ ପାଞ୍ଚଶହ ଟା ଅଛି ପାଞ୍ଚଶହ ଟା କୁ ଆପଣଙ୍କର ଗୋଟେ ପିସ୍ ହୋଲସେଲରରେ ରେଟ୍ ଟା ଶହେ ଟଙ୍କା ତାନେ ଆପଣ ଧରନ୍ତୁ ପାଞ୍ଚ ହଜାର ବେଶି ରେଟ ନୁହେଁ ଆପଣ ହୋଲସେଲର ରେଟ୍ ନୁହଁ। ଟ ଏଇଟା ହବ ଶହେ ଟଙ୍କା ଲେଖାନା ପାଞ୍ଚ ହଜାର ପାଞ୍ଚ ହଜାର ଆଉ ଆପଣ ଦିଶହ ଟଙ୍କିଆ ଯଦି ନେବେ ଦଶ ହଜାର ମୋ କଥା ମାନିକି ଆପଣ ଶହେ ଟଙ୍କିଆ ବାଲା ବେଶି ନୁଅନ୍ତିନି କାଁହିକି ନା ସେଟା ହୋଲସର ହୋଲସେଲ ମର୍କଟା ନା ସେଇଟା ଏତେ ମାର୍କେଟରେ ଡିମାଣ୍ଡ ନଥାଏ। କି ଆପଣ ସେଇ ପାଞ୍ଚଶହ ବାଲା ଦିଟା ନହ ଆଉ ଯୋଉ ଅଛି ଦିଶହ ବାଲା ସେଇ ଆପଣ ମୋ ଅନୁସାରେ ଆପଣ ଆପଣ କହିପାରିବେ ଆପଣ କେତେ ଟଙ୍କା ପାଖ ଲଗେଇ ପାରିବେ। ମିନିମମ୍ ଯଦି ଆପଣ ଦି ତିନି ଲକ୍ଷ ଟଙ୍କା ଲାଗିପାରିବେ ଆପଣଙ୍କୁ ଦୋକାନ ରେ ଅଧିକ ମାତ୍ରାରେ ସେଟର ହେଇପାରୁ ହଁ।
ଦି ତିନ ଲଗେଇ ପାରିନି ସମସ୍ତେ ସତୁରିୀ ଅଶି ହଜାର ପଇସା ଅଛି ଯଦି ଆପଣ ମତେ କହିବେ ଯେ ଉ ଲକ୍ଷେ କି ଦି ଲକ୍ଷ ଯ କି ଦେଢ ଲକ୍ଷ ଲଗେଇଲେ ଆମ ପାଇଁ ଭଲ ହେଇପାରିବ ତ ମୁଁ ଲୋନ ନେଇକି ଚେଷ୍ଟା କରିବି ନବା ପାଇଁ
ନିହାତି ଭାବରେ ଦେ କହୁନ ଆପଣ ନିହାତି ଯଦି ଲୋନପାରିବେ ନଉନ କାହିଁକିନା ମୁଁ କହୁଛି ଦେଖନ୍ ମୁଁ ଆପଣଙ୍କୁ ହୋଲସେଲ ରେଟ ଦବା ମାନେ ନୁହେଁ ଯେ ଆପଣଙ୍କୁ ଅଧିକା ରେଟ ରେ ଦେବି ଆପଣଙ୍କୁ ଦଉଛି କଣ ପାଇଁ ଆପଣ ଯେହେତୁ ନୂଆ ବେପାର କରୁଛ ଆଗକୁ ପୂର୍ବ ପୂଜା ଟା ଆସୁଛି ବୁଝୁଛନ୍ତି ପୂଜାର ମାର୍କେଟିଙ୍ଗ ଭଲ ରହିବ। ଆପଣ ଯି ଦିଶହ ଟଙ୍କା ଶାଢି ନେଇଯିବେ ସେଟାକୁ ଚାରିହରୁ ପାଞ୍ଚଶହ ଟଙ୍କା ନେଇପାରିବେ। ନା ଗୋଟେ ଶାଢୀରେ ଆପଣ ଆପଣଙ୍କର ଅଢେଇଶ ର ତିନିଶହ ଭିତରେ ଲାଭ ଟା ରହିବ ସେଥିପାଇଁ କହୁଛି ଆପଣଙ୍କୁ ଆପଣ ଯେତେ ଅଧିକ ମା ହଉଛି ଜିନିଷଟା ନେଇକି ରଖନ୍ତୁ ଆପଣଙ୍କ ସେଇଟା ଅଧିକ ମାତ୍ରାରେ ସେଲିଂ ଆପଣ ଅଧିକ ମାତ୍ରାରେ ଟଙ୍କା ଟା ପାଇପାରିବ ବୁଝିଲେ ନା।
ଆଜ୍ଞା।
ମୁଁ ସେଥିପାଇଁ ଆପଣଙ୍କୁ କହୁଛି ଯେ ଆପଣ ହେଇପାରିବ ନ ଆପଣ ବେସି ଷ୍ଟକ୍ ନେଇକି ରଖନ୍ତ ଦେଖନ୍ତୁ। ଆପଣ ବେଶି ଯଦି ନୂଆ ଦୋକାନ କରିଛନ୍ ଆପଣଙ୍କ ପାଖାପାଖି ଦୋକାନ ଅଛି ବେଶି।
ନା ମୋ ପାଖାପାଖି ତ ଦୁକାନ ବେଶି ନାହିଁ ମୁଁ ଆଗକୁ ଆଉ ଟିକେ ଦୂରକୁ ଗଲେ କି ମୋ ଦୁକାନ।
ତ ଦେଖନ୍ତ ଆପଣଙ୍କ ଯେହେତୁ ଦୋକାନ ପୁରା ଫ୍ରଣ୍ଟରେ ଅଛି ଆପଣ ମୁଁ ତ କହୁଛି ଆପଣ ନିହାତି ଶାଢୀ ନୁନ ଆଉ ଅଧିକା ମାାତାରେ ନୁନ ଆପଣ ଯେହେତୁ ଛକ ପାଖରେ ଦୋକାନ ଟା ଆପଣ ପୂଜା ଟାଇମ ରେ ହୋଲସେଲ ରଖିଦେବେ ପାଞ୍ଚଶହ ଟଙ୍କାରେ ହୋଲସେଲ। ଆଉ ଦିଶହ ଟଙ୍କା ବାଲା ଯେଟା ନେଇଯିବେ ସେଟା ରଖିଦେବେ ହଜାର ଟଙ୍କାରେ ଦୁଇଟା ଦେଖନ୍ତୁ ଆ ଆପଣ ଙ୍କ ଦୋକାନରେ ନୋ ସେଲିଂ ମତେ କହିବି। ଆପଣ ହୋଲସେଲ ବିକିବେ ଆପଣଙ୍କ ଦୋକାନରେ ନିହାତି କଷ୍ଟମର ଆସିବେ ଆଉ ବ୍ୟବହାର ଆପଣଙ୍କ ଠିକ ରକ୍ଷା ବୁଝିଲେ।
ଆଜ୍ଞା ମୁଁ ଆପଣଙ୍କୁ ଲୋନ ନେଇକି ଆପଣଙ୍କୁ ଜଣେଇମି କେବେ ଯିମି। କଣ ନାଇଁ ହେଲା।
ଠିକ ଅଛି।